କଁ କରୁସନ୍ତି?
ଆ ଏଇ ଚାହା ପିଉଥିଲି ଆଉ।
ଆଉ ଖାଇବାକୁ କଣ ଦି ପହରେ?
ଦି ପରେ ଭାତ ଡାଲ୍ ମା- ଆଉ ପୋଟଳ ଭଜା ସେଇଠୁ ଆଳୁ ଭର୍ତ୍ତା। ଆଉ ତମର ଆଜି ଦି ପହରେ କଣ?
ଆମର ଆଜି ବା ମାଛ ଆଣି କି ବାବୁ ସକାଳୁ ଦେଇକି ଯାଇସନ୍ତି ବଡ ମାଛ ଛୋଟ ମାଛ- ମୁଁ ଏବେ ମାନେ ମାଛ ହେଇକା ପାଣି ହେଇକା ରଖିଦେଲିି ଆଗ ପାଣି ହେଇକା ରଖିକି ତାପରେ ପୁଅକୁ ସକାଳୁ ଉଠିଲାନି ତ ଜାଣିଥବ ସକାଳୁ ଛୋଟ ଛୁଆଙ୍କ କାମ କେମିତିଆ ସକାଳୁ ଉଠେଇ ତାକୁ ସ୍କୁଲ ଛାଡିଲି- ସ୍କୁଲ୍ ଛାଡ଼ିସାରିକି ତାପରେ ମୋ କାମ ସବୁ ସାରିକି ପୂଜାପୂଜି ସାରି ତାପରେ ଇଏ ଗଲି ମାଛ ଆଣିକି ଥୋଇଥିଲେ ତାକୁ ବାଛିଲି ଛୋଟ ମାଛ ବଛା ବାଛି କରିକି ତାପରେ ତାକୁ ଭଜା ଭଜି ସାରିକି ଭାତ ପାଣି ବସେଇକି ଚୁଲିରେ ଗଲିପା ଚୁଲିରେ ଆଗ ମାଛ ଫାଛ ଭାଜି ଚୁଲିରେ ମୁଁ ଆଇଁଷ ଟା ଟିକେ ଘରେ ରୋଷେଇ ଘରେ କରେନି ଛିଟା ହେରିଗା ପଡ଼େତ ମୋତେ ଟିକେ ଭଲ ଲାଗେନି।
ଛିଟା ପୁଣି ଟିକେ ଆଇଁଷିନାବି ଗନ୍ଧ ହୁଏ ଯୋ ସେଟାବି ଟିକେ ଭଲ ଲାଗେନି।
ମୁଁ ଶେସକାଶେ ବାହାରେ ମୁଁ ଯେତେବେଳେ ମାଛ ହେରିକା କରେ ଆଇଁଷ କଲେ ମୁଁ ଚୁଲିରେ କରେ। ମୁଁ ଅଧିକାଂଶବି ଚୁଲିରେବି ମୁଁ ରୋଷେଇ କରେ ଗ୍ୟାସ ମୋର ମୁ ଗ୍ୟାସ୍ ଅଧିକ କରେନି ମୁଁ କିନ୍ତୁ ଚୁଲିରେ ରୋଷେଇ କରେ ଏବେ ବସେଇକି କହୁଚି ମା ଛ ହେରିକା ଭାଜି ସାରିଲି ଆଉ ଇଏ ତର୍ ଭାତଟା ବସେଇ ଦେଇକି ଭାତ ପାଣି ବସେଇ ଦେଇକି ଆଇଲି ଗଲେ ଚାଉଳ ପକେଇବି।
ହୁଁ ହୁଁ।
ଆଉ ଆମେ କଥା ହେଇପାରିବା ଭାଇ ବିଷୟରେ ଟିକେ?
ହଁ କଥା ହବା।
ମାନେ କଁ କହୁଥିଲେ ମାନେ ଦେଖ ଭା ଭାଇ ଭଳିଆ ମାନେ ଶବ୍ଦ ମିଳିବେନି କୋଉଁଠି ବୁଝିପାରୁଚନ୍ତିକି ଭା ଭାଇ ଭଉଣୀ ଭଳିଆ ସମ୍ପର୍କ ଅଁ ଦୁନିଆରେ ନାହିଁ ମୁଁ ମୋ ମୋ ଭାଇ କଥା କହୁଚି ମୋର ଗୋଟାଏ ଭାଇ ଆମେ ଦି ଭଉଣୀ ମୋର ଗୋଟାଏ ଭାଇ ମୋଭାଇ ଆ ଆଜି ଯାଏ ମାନେ ଯେତିକି ଆମ ମାନେ ମତେ ସାତ୍ ଦେଇଚି ଯେତିକି ଆଜି ଯାଏଁବି ମାନେ ଅସୁବିଧା ସୁବିଧାରେ ମୋ ଦେହ ଖରାପ୍ ହେଲା ମୋର ଗୋଟେ ଅପରେସନ୍ ହେଲା ମୋ ଦେହ ଖରାପ୍ ହେଲା ମୋ ଭାଇ ସେଠି ପଇସା ପତ୍ରଠୁ ସେଠି ଯିବା ଆସି ଠୁ ଦେଖିବା ପାଇଁ ପ୍ରତ୍ୟେକ ମୋ ଭାଇ ମୁଁ ଯେତିକି ବର୍ଷ ଏମିତି କଉ ମାସ ନାହିଁ ମୋ ଭାଇ ମତେ ପଇସା ପତ୍ରଠୁ କଣ ନଦିଏ ବୋଲି। ପ୍ରତ୍ୟେକ ମୋର ଟିକେ ଦେହ ଖରାପ୍ ହଉ କି ମାନେ ମୋ ପୁଅର ଦେହ ଖରାପ୍ ଆଜି ମୋ ପୁଅର ମୋ ସ୍ଵାମୀ ପଳଉଛନ୍ତିନା ତାଙ୍କ କାମରେ ପଳଉଛନ୍ତି ସେ ମୋ ଭାଇବି ଡିଉଟି ଯାଉଚି ମୋ ଭାଇବି ଡ଼ିଉଟି ଯାଉଚି ମାନେ ତ ତଥାପି ଦେଖ ତାକାମକୁ ଛାଡ଼ି ମୋତେ ଫୋନ୍ ମାରିବ ଆଜି ପୁଅ ଦେହଟା ଭଲ ନାହିଁ ଆଉ କଣ କରିବା ପୁଅଟାକୁ ଦେଖିବା ନେଇଥାନ୍ତି ସାଙ୍ଗେ ସାଙ୍ଗେ ତାକାମ ଛାଡ଼ି ଦେଇକିବି ପଳେଇ ଆସିବ। ତାକୁ ପୁଅ ଦେହଟା ଦେଖିବ ଆଉଦି ମୁଁ ଯଦି ଯୋଉଠି ଆମ ଗାଁକୁ ଥରେ ହେଲେ ଆମ ଗାଁ ମାନେ ବହୁତ୍ ବାଟ ହେଲାଣି ସେଠିକି ମାନେ ସେ ମେଡ଼ିସିନବି ପଠାଏ।
ମାନେ କହିବାକୁ ମାନେ ଯେମିତି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ବାପା ମା ଙ୍କର ଛୁଆଙ୍କ ସହିତ ଯେମିତି ସମ୍ପର୍କ ଭାଇ ଭଉଣୀ ଭିତରେବି ଗୋଟେ ସମ୍ପର୍କ ଅଲଗା ଥାଏ। ସିମାନେ କଣ କଇଁଲ ଯେତେବେଳେ ଛୁଆ ଥିବ ବାଡ଼ିଆ ବାଡ଼ି ହେବେ ହେଲା କଥା ହେବନି ମାସ ମାସ ସାରି କିନ୍ତୁ ସେ ଯେତେବେଳେ ଭଉଣୀ ଉପରକୁ ଗୋଟେ ବିପଦ ଆସିବ କି ଭାଇ ଉପରେ ଗୋଟେ ବିପଦ ଆସିବ ମାନେ ଭଉଣୀ ଆଗରେ ଭାଇ ଆଗ ଛିଡ଼ା ହେଇଯିବ ତା ଅସୁବିଧା ସମୟରେ କିନ୍ତୁ ଭାଇ ଭାଇର ଅସୁବିଧା ହେଲେ ଭଉଣୀବି ତାସାମ୍ନାରେ ଛିଡ଼ା ହେଇଯିବ ଯେ ତୋର କିଛି ହବାକୁ ଦେବିନି ହେଲା। ତାର ଟିକେ ତାର ଟିକେ କଁ ହେଲେ ତା ଆଖିରୁ ଲୁହ ଭାରିଜିବ ଆର୍ ଟିକେ କଁ ହେଲେ ଆର ଆଖିରୁବି ଲୁହ ଭାରିଜିବ। ମାନେ ଭାଇ ଭଉଣୀଙ୍କ ସମ୍ପର୍କ କହିବାକୁ ଗଲେ ପୁରା ଅଲଗା।
ବହୁତ୍ ନିବିଡ଼ ଭାଇ ଭଉଣୀ କହୁଚି ମାନେ ବହୁତ୍ ନିବିଡ଼ ତାଙ୍କ ସମ୍ ପ୍ରକ ଛୋଟ ବେଳେବି ଭାଇ ମୋ ଭାଇ ନୁହଁ ମୋ ଭାଇ ମୁଁ ଯଦି ଯୋଉଠି ଯଦି ଆଗରୁ ଯେ ଛୋଟବେଳେ ଆମ ଘରେ ଯୋଉ ଟିଭି ନଥିବ ମୁଁ ଯଉ ଭି ଟିଭି ଦେଖି ଆସିବୁ ତୁ କାହିଁକି ତାଙ୍କ ଘରକୁ କାଇଁ ମତେ ଏମିତି କହିବ ତମେ କାହିଁ ତାଙ୍କ ଘର କୁ ଟିଭି ଦେଖି ଟିଭି ଦେଖିବାକୁ ଯାଇଥିଲ କଣ ପାଇଁ ଯାଇଥିଲ ବୋଉ କଣ ଆଉ ତମେ ଆମ ଘର ଆମ ଘରେ ଯାହା ଅଛି ଆମେ ସେଇଆ କରିବା ସେଇୟଆ ଚଳିବା ସେମିତି ଆମ ତ ନାଇଁ ଆମର ଆସିଲେ ଦେଖିବ। ମ ମାନେ କହୁଛି ଆ ମୋ ଭାଇ ମାନେ ବହୁତ ଭଲ ମୁଁ କାହା କଥା କହିବାନେ ଦୁନିଆ ତ ସବୁ ଭାଇ ଭଉଣୀ ଭଲ।
ହଁ।
ମୁଁ ମୋ ଭାଇ କଥା କହୁଛି ମୋର ଗୋଟେ ବୋଲି ଭାଇ ମୋ ଭାଇ ସବୁଥିରେ ଆମ କୁ ସାଥ ଦିଏ ମୋ ବଡ ଭଉଣୀ କଣ ମୁଁ ହଉଛି ସବାସାନ ମୋ ସିଏ ହଉଛି ମଝିଆ ମୋ ବଡ ବସେ ବଡ ଜଣ ଅଛି ଭଉଣୀ ମାନେ ସେ ଦି ଜଣଙ୍କୁ ବହୁତ ସାତ୍ ଦିଏ। ଆଜି ମୋର ଅସୁବିଧା ହେଲା ତ ଏଇଟା ମୁଁ କହିବି ଭାଇ ଏଇଟା ନାହିଁ ଆଜି। ନାଇଁ ତୋର କଣ ନାଇଁ ମୋ ପୁଅ ବି ମାନେ ଛତି ତୁଆଠୁ ହଉ ବିସ୍କୁଟ୍ ଠୁ ସବୁ ଜିନିଷ ଆଣିକି ମାନେ
ମାନେ ସେ ମାନେ ଭଉଣୀ ପତି ଯେତିକି ଲୋଭ ଥାଏ ଭାଇର ଭଣଜା ଭାଣଜୀଙ୍କ ଠେଇ ବି ସେ ତିକ ଲୋଭ ଥାଏ ମାନେ ହଁ ନିଜର ବି ପିଲା ଛୁଆ ହବ ଏମତି ନେଇକି ହବନିଁ କିନ୍ତୁ ମାନେ ଭଣଜା ଭାଣଜୀଙ୍କ ଉପରେ ଭଉଣୀ ଉପରେ ତାଙ୍କ ଟିକେ ଅଲଗା ହିଁ ଇଏ ଥାଏ ମାନେ ଭଣଜା ଭାଣିଜି ଆଇଲେ ତାଙ୍କ ଗୋଡ ଆଉ ପାଦରେ ପାଦ ତଳେ ତ ଲାଗିବନି ଆଉ ସି କ କଣ ଦରକାର କୁହ ସାଙ୍ଗେ ସାଙ୍ଗେ ଆସିବ। କଣ ଖାଇବ କୁହ ସାଙ୍ଗେ ସାଙ୍ଗେ ଆସିବ। ଆଉ
ଆଉ ମୋ ଭାଇ ବା ସେଇଭଳିଆ ମୋ ଭାଇ ବି ସେଇଭଳିଆ। ଆଉ ମୋ ଭାଇ କଣ କରିବ ନା, ମୋ ବଡ ଭଉଣୀର ପୁଅ ଝିଅ ସବୁ ଆସିକି ବି ତା ପାଖକୁ ଯେତେବେଳେ ଆସନ୍ତି। ତାଙ୍କୁ ସବୁଆଡେ ବୁଲେଇବାକୁ ନବ, ଖାଇବାକୁ ଦବ, ମାନେ ଏଇ ପାର୍କ କକୁ ନେଏ ଏଠିକି ନେ ସେଠିକି ନ ନେଇ ଏ ବୁଲାବୁଲି କରିବା ତାଙ୍କ ପାଇଁ ଟା ଣେ ଆଉ ୟା ପାଇଁ ପୁଅକୁ ପଚାରିବା ପୁଅ ତମ ଆଜି କଣ ନେବି ତରଭୁଜ ନେବି? ଆଉ ମତେ ତ ଆଗ ମତେ ସେ ମୋ ସାନ ଅଛି ମତେ ବହୁତ କି ବହୁତ ଭଲ ପାଏ ମାନେ ଟିକେ, କି ଯଦି ମୋର ଯାହା ଟିକେ ବି ହେଇଯିବ ଯଦି କଣ ଟେ ଖଣ୍ଡେଆ ବି ତର କହିଁ ଏମିତି ମୋର ଏଇ ଅନ୍ ଅଟା ହେଇକ ଦେହ ପା ଏତେ ଖରାପ ହଉଛି ଆଣ୍ଠୁ ଅଣ୍ଟା ଏମିତି ସବୁ ପେନ୍ ହଉଛି ସେ ମତେ ମାନେ ଯଦି ମୁଁ ଟିକେ କହିଦେମି ଅଣ୍ଟା ହୋଉଛି ଯଦି ଚାଲ କାହିଁକି ଡକ୍ଟରକୁ ଦେଖେଇନୁ ଆଜି ଯାଇଁ। ତୁ ସେମିତି କାହିଁକି ଅଛୁ ତୋରେ ଏତେ ଇଏ ହେଲାଣି ଦେହ ଏତେ ଖରାପ ହେଲାଣି ତୁ ଦେଖଉନୁ। ଜବରଦସ୍ତି ବାଧ୍ୟ୍ୟକରେ ମୁଁ ଜାହାହେଲେ ବାଧ୍ୟ ହୋଇକି ଯାଏ। ମୋ ଭାଇ କଥା ରଖିବି ମୋ ଭାଇ ଟତେ କହୁଛି ହଁ କୁହନ୍ତୁ।
ପାଖରେ ଯଦି ଗୋଟେ ବଡ ଭାଇଟେ ଥିବ ମାନେ ସିଏ ଗୋଟେ ବାପ ର ଜେଗା ନେଇଯିବ। ମାନେ କହନ୍ତି ବାପର ଯାଗା କେହି ନେଇପାରନ୍ତିନି କିନ୍ତୁ ଗୋଟେ ବଡ ଭାଇ ଯଦି ସିବୁ ସିଏ ଗୋଟେ ବା ପର ଯେଗ ନେଇଯିବ।
ଠିକ କଥା କହିଲ ଭାଇ ବି ଗୋଟେ ବାପ ର ଜାଗା କାଁଇଁ ନା ସେ ଗୋଟେ ବାପ ପରିକା ବି ସବୁ ମାନେ ସ୍ନେହ ଆଦର
ମାନେ ସିଏ ବଡ ଭାଇ ମାନେ ଘରର ବଡ ପୁଅ। ମାନେ ବାପା ଗଲା ପରେ ତା ଉପରେ ସବୁ ଦାୟିତ୍ଵ। ମାନେ ସାନ ଭାଇ ଥିବ କିନ୍ତୁ ସାନ ଭାଇ ସେତେ ହେତୁ ଦବନାଇଁ। ଏ ମୋ ବଡ ଭାଇ ତ ଅଛି କଣ ଦରକାର। ଆଉ ଏଇ ଏବେ ଏବେ କଥା କହୁଛି ଏଇ ମା ସେ ହବ ମାସେ ବି ହେଇନି। ପନ୍ଦର କୋଡିଏ ଦିନ ହବ ମୋ ସାନ ଭାଇର ଦିହ ଖରାପ ହେଲା। ସିଏ ଦିହ ଖରାପ ପ ଆମେ ବା ପାରେ ଦି ଭଉଣୀ ନାହୁଁ ମୋ ଭଉଣୀ ଆସିଥିଲା ଘରେ ଆସାର ଏମତି ଛୁଆର ଛୁଟି ଥିଲା ତ ରଜ ଛୁଟି ସେ ଆସିକି ଥିଲା। ଯେ ସେତବେଳେ ତା ଦେହ ଖରାପ ହେଲା ସିଏ ମାନେ ଚୁପ୍ତରେ ଯାଇକି ଡକ୍ଟର କ ଦେଖ ଅମକ ସିଏ ଯେମିତି କହିଲେ ଯେ ନାଇଁ ତମେ ଅଶ୍ୱିନୀ ହସ୍ପିଟାଲ ଚାଲ କି ଅଲଗା କୋଉଠି ମେଡିକାଲ କୁ ଚାଲ। ଯେମିତି ଏମିତି ହେଲା ସିଏ ଡରିଗଲା ସାଙ୍ଗେ ସାଙ୍ଗେ ଭାଇକି ମୋ ବଡ ଭାଇକି ଫୋନ କଲା। ସେ ଶ କ ତୁ କୋଉଠି ଅଛି କଣ ମୁଁ ସାଙ୍ଗେ ସାଙ୍ଗ ତାର ଗୋଟେ ସାଙ୍ଗ ଅଛି ସିଏ ମାନେ ଡକ୍ଟରୀ ପାଠ ପଢୁଛି ସିଏ ବି ଛୋଟ ଛୁଙ୍କୁ ଦେଖେ ସେ ଯେମତି ଶୁଣିଲା ସେ ସେଇଠୁ ତା ସାଙ୍ଗ ସହିତ କଥା ହେଲା ସେ ସାଙ୍ଗ ଯେମିତି କହିଲେ କଟକ ଯୋଉ ଅଶ୍ଵିନୀ ହସ୍ପିଟାଲ ଯୋଉ ଅଛି
ଆଜ୍ଞା ଆଜ୍ଞା।
ଯୋଉ ଛଅ ନମ୍ବର ସେଠିକି ସାଙ୍ଗେ ସାଙ୍ଗେ ନେଇକି ଚାଲେ ବୋଲି କହିଲେ ସେ ସେଇଠୁ ରାତି ରାତି ରାତି ଦଶଟା ସୁଦ୍ଧା ନେଇକି ସେଟା ଆଡମିଟ କର ଟଙ୍କା ଯେତେ ଖର୍ଚ୍ଚ ହଉ ମୋ ଭାଇ ଭଲ ହବା ଦରକାର। ମାନେ ସିଏ ଗୋଟେ ମାନେ ବାପର ଜଗା ମାନେ କହିଗଲେ ନେଇଗଲା। କିନ୍ତୁ ସାନ ଭାଇ କଥାଟା ଶୁଣୁ କି ନ ଶୁଣୁ କିନ୍ତୁ ସିଏ ମାନେ ଗୋଟେ ବାପର ଜେଗା ନେଇଗଲା।
ଆଉ ଦେଖ ଆଉ ଗୋଟେ ଅଧିକ ଖୁସି ଲାଗେ ଯେତେବେଳେ ରାକ୍ଷୀ ପୂର୍ଣ୍ଣିମା ଟା ଆସିବ ମାନେ ତାର ତ ଅଲଗା ପ୍ରକାର ଖୁସି ଗୋଟେ ମାନେ ରାଖୀ ପୂର୍ଣିମା ସେ ମୋ ଭାଇ ହାତରେ ମୁଁ କେମିତି ରାକ୍ଷୀ ଭିଡ଼ିବି। ମାନେ ଦେଖ ଅଧିକା ମାନେ ଭଉଣୀ ମାନେ କହିବେ ନାଇଁ ମିଳୁ କି ନ ମିଳୁ ସେ ଗୋଟେ ଖୁସି ଥାଏ ମାନେ କଣ ହଁ ସେ ମିଳୁ କି ନ ମିଳୁ କିଛି ମାନେ ଶୁଣ ସେଇଟା ଗୋଟେ ସ୍ନେହରେ ନାହିଁ ମୋ ଭାଇ କଣ ଦବ କି? କଣ ଇଏ କିନ୍ତୁ ଭାଇ ରାକ୍ଷୀ ଭିଡ଼ାକୁ ମାନେ ବହୁତ ଖୁସି ଲାଗେ ସେଟା ମାନେ ରା ରାକ୍ଷୀ ପୂର୍ଣିମା ଦିନ କେମତି ହଁ କେମିତି ରାକ୍ଷୀ ପୂଣ୍ଣି ଜଲଦି ଆସ ସନ୍ଧ୍ୟାନ ମୋ ଭାଇ କି ରାକ୍ଷୀ ଭିଡ଼ନ୍ତିନି ସବୁ ଭଉଣୀଙ୍କ ପାଇଁ ଭାଇ ପାଇଁ ସେଇଟା ପୁରା ଅଲଗା ପ୍ରକାର ଇଏ କେମିତି ସେଇଟା ତ ସବୁ ଭଉଣୀ ମାନେ ଅନେଇକି ଚାହିଁକି ଥାନ୍ତି। ଏମିତି ରାକ୍ଷୀ ପୂର୍ଣ୍ଣିମା ହବ ମୋ ଭାଇ ଠି ମୁଁ ରାକ୍ଷୀ ଭିଡିବି। ବୁଝିପାରୁଛନ୍ତି କି ଆପଣଙ୍କର କେତେଟା ଆପଣ କେତେ ଭାଇ ଭଉଣୀ?
ଆମେ ହେଲୁ ଦି ଭାଇ ଦି ଭଉଣୀ ଫାଷ୍ଟ ଗୋଟେ ଭାଇ ତାପରେ ଗୋଟେ ଭଉଣୀ ତାପରେ ଗୋଟେ ଭାଇ ତାପରେ ମୁଁ। ମୁଁ ହେଲି ଲାଷ୍ଟ ମାନେ ଚାରି ନମ୍ବର। କିନ୍ତୁ ଆମେ ତିନି ନାଇଁ ମୋ ତଳେ ଆଉ କେହି ନାହାନ୍ତି ଆମେ ଚାରି ଜଣ ବା ଗୋଟେ ଭା ଗୋଟେ ପୁଅ ଗୋଟେ ଝିଅ ଗୋଟେ ପୁଅ ଗୋଟେ ଝିଅ।
ଓହୋ।
ମାନେ ମୁଁ ପୁରା ଲାଷ୍ଟ କୋଳ ପୁଛା।
ଯାହା ହଉଛି ପୁରା ବହୁତ ଖୁସି ବୋଧେ ତାର ଆମେ ହଉଛୁ ମାନେ କଣ କହିଲ ଆମେ ଦି ଭଉଣୀ ଗୋଟେ ଭାଇ।
ହୁଁ।
ଛୋଟିଆ ଭାଇ କିନ୍ତୁ ଭାଇ କହୁଛିଥିବା ମାନେ ମୋ ଭାଇ ଭଳିଆ ଭାଇ ବି ମିଳିବେନି ମୋ ଭାଇ ଏତେ ଭଲ ଆଉ। ସବୁଥିରେ ସାଥ ଦିଏ ଅସୁବିଧା ସୁବିଧାରେ ସବୁବେଳେ ସେ ଯୋଉ କୁହନ୍ତି ଭାଇ ଥିଲେ ମାନେ କିଛି ତୁମର ଅସୁବିଧା ଗୋଟେ ଭଉଣୀରେ ହୁଏନି। ଏଇଟା କିନ୍ତୁ ସତ କଥା ମୋ ଭାଇ ଅଛି ମୋର କିଛି ବି ଅସୁବିଧା ନାହିଁ। ମୋ ଭାଇ ଆସି ସାଙ୍ଗେ ସାଙ୍ଗେ ଏଇଟା ଯଦି ନାହିଁ ତ ଆସି ସାଙ୍ଗ ସାଙ୍ଗେ ସବୁ ଜିନିଷ ଆଣି କିଣିକି ଥୋଇ ଦଉଛି। ମାନେ ବିଶେଷ ମାସକ ପାଇଁ ବି କହୁନ ସଉଦା ବି ଭାଇ ଆଣିକି ଥୋଇକି ଯାଉଛି ଆମ ଘରେ ମୋ ଭାଇର ମାନେ। ଏତିକି ମାନେ ଭାଇ ଏତେ ଭଲ ଆଉ ମୋ ଭାଇ ପରିକା ଭାଇ ବି ନାହାନ୍ତି ମାନେ। ଏତେ ମୋ ଭାଇ ଭଲ ଆଉ ସବୁ ଭାଇ ଭଉଣୀ ମାନେ ଦେଖ ପ୍ରତ୍ୟେକ ଭାଇ ଭଉଣୀ ବ ଧର ଖୁସି ବି ସବୁ ଥିବ ବୁଝିପାରୁଛନ୍ତି ସବୁ ଭାଇ ଭଉଣୀ ପାଇଁ ଖୁସି। ସିଏ ତ ସ୍ନେହ ବି ଥିବ ଆଉ ଆଉ କଣ ଆଉ କଣ କୁହନ୍ତୁ।
ମାନେ ଭାଇ ଭଉଣୀ ହ୍ୟାଲୋ ମୁଁ କହିଲି ଭାଇ ଭଉଣୀ ତ। ସମ୍ପର୍କ ତ ଗୋଟେ ଅଲଗା କିନ୍ତୁ ସିଏ ଯେତେବେଳେ ମାନେ ଜଣଙ୍କ ଉପରକୁ କଥା ଆସିବ ଆଉ ଜଣେ। ସେମାନେ ସାମ୍ନାରେ ହିଁ ଛିଡା ହେଇଯିବ।
ହୁଁ ଏଇଟା ତ ଠିକ କଥା କହିଲେ। ଗୋଟେ ମାନେ ଭଉଣୀ ହଁ ଭଉଣୀ ଉପରକୁ ଯଦି ବିପଦ ଭଉଣୀ ଉପରେ ଯଦି ବିପଦ ଯଦି ମାନେ ଆସିବ ସେ ଭାଇଟା ମାନେ ସାଙ୍ଗେସଙ୍ଗେ ସେମାନେ ସିଏ ସେ ଠିଆ ହେଇ ପଡ଼ିବ।
ହଁ ମାନେ ଆଜି ତୋର ଦିହ ମୁଣ୍ଡ ହେଲା। ସାଙ୍ଗେ ସାଙ୍ଗେ ମାନେ ସିଏ ଯେତେ ରାତି ହଉ। ମାନେ ସିଏ ଆସିକି ପହଞ୍ଚିବା କଥା ପହଞ୍ଚିଯିବ।
ଏଇଟା ତ ଠିକ କଥା ମାନେ ମୋ ଦେହ ଆଉ ଥରେ ମୁଁ ମାନେ ମୋ ଦେହ ଖରାପ ହେଲା ଆଠଟା ନଅଟା ରାତି। ରେ ଦେହ ଖରାପ ହେଲା ପେଟ ପେନ୍ ହେଲା ଗୋଡ ହାତ ଏମତି ଏତେ ହେଲା ମାନେ ଜ୍ୱର ବି ଦେହରେ ପୁରା ବହୁତ ଜୋରେ ଜ୍ୱର। ମୁଁ ଉଠି ବସି ପାରୁନଥାଏ ମୋ ଭାଇ ସାଙ୍ଗେ ସାଙ୍ଗେ ଶୁଣିକି ଅଟୋ କରିକି କେମତି ମାନେ ଦେଖ ଦେଖେଇବ ମାନେ ଦେହଟା ଏତେ ଜୋରେ ଖରାପ ତୁ କେମିତି ଏମିତି ରହିଛୁ। ସାଙ୍ଗେ ସାଙ୍ଗେ ଆଇଲା ମାନେ ଅଟୋ କରିକି ଦେହ ନେଇକି ମାନେ ଦେଖେଇକି ଆସିଲା ସେଠି। ଆଉ ମେଡ଼ିସିନ ଜ୍ୱର ମୋତେ ପୁରା ବହୁତ ଜୋରେ ଜ୍ୱର ହେଇଯାଇଥିଲା। ବୁଝୁଚ ମାନେ ସେଇଟା ଭାଇ ଅଛି ବ ନା ଯେତେ ସତ କଥା ଭାଇ ଜାଗା କେହି ବି ପୂରଣ କରିପାରିବେନି।
ହଁ।
ସ୍ୱାମୀ ବି ନୁହେଁ ଭାଇ ଜାଗାରେ ସେହି ଭାଇ ଭାଇ ଜାଗାରେ ସେ ସମସ୍ତେ ସମସ୍ତଙ୍କ ଜାଗାରେ ଠିକ୍ ଅଛନ୍ତି। ଭାଇ ଭଉଣୀ ସମ୍ପର୍କ ଟିକେ ଅଲଗା ଟିକେ ଆଉ ଅଧିକ ଟିକେ ମାନେ ଭଲ ପାଇବା ମାନେ ଭାଇ ଭଉଣୀଙ୍କ ଭିତରେ ଭାଇ ର କିଛି ହେଇଗଲା ଭଉଣୀ ଟିକେ ସହି ପାରିବନି ଟିକେ ଭଉଣୀରେ କଣ ଟିକେ ହେଲେ ଭାଇ ଭି ସହିପାରିବନି ହଁ କୁହନ୍ତୁ।
ଭଉଣୀ କି କିଏ କଣ କହିଲେ ଭାଇ ସହିପାରିବନି ଯୀବଭାରି ବାଡିଆ ବାଡି କରିବାକୁ। ବା ଆଉ ଭାଇ କିିଏ କଣ କହିଲେ ସିଏ ଆସିବ ଝଗଡା କରିବାକୁ। ତୁ କାଇ ମୋ ଭାଇ କିହିଲୁ ସେ କହିବ ତୁ କାଇ ମୋଁ ଭଉଣି କୁ କହିଲୁ। ମାନ ତାର ଗୋଟେ ଅଲଗା ହିଁ ଇଏ ଥାଏ ମାନେ ଯାହାର ଭାଇ ନ ସିଏ କେମିତି ଲାଗୁଥିବ ସିଏ ଜାଣିଥବ। ମାନେ ଭାଇ ଥିବ ତାର କଣ ହେଇଯାଇଥିବ ସିଏ ନଥିବ ମାନେ ସିଏ ଜାଣିଥିବ ଭାଇ ଭାଇର ଦୁଃଖ କଣ ଆ ଯାହା ପାଖରେ ଭଉଣୀ ନଥିବା ସିଏ ଜାଣିଥିବ ଭଉଣୀର ଦୁଃଖ କଣ। ମାନେ ରାକ୍ଷୀ ପୂର୍ଣ୍ଣିମା ହେଲେ ରାକ୍ଷୀ ବାନ୍ଧିବା ପାଇଁ ନାଇଁ କି ଛୋଟ ମଜା ଗେଲ ଟା ଏମିତି କରିବା ପାଇଁ ବି ଭଉଣି ଟେ ହେଇ ନାହିଁ ପାଖରେ ତାର ବି ଗୋଟେ ଅଲଗା ହେଇଥାଏ। ଯାହାର ଭାଇ ନଥିବ। ତାକୁ ପଚାରିବା ଭାଇ ନାହିଁ ତୋତେ କେମିତି ଲାଗୁଛି ଭାଇ ନଥିବ ତୋତେ ସିଏ ତା ଯେତେବେଳେ ମନ କଥାଟା କହିବ ସେତେବେଳେ ସିଏ ତମେ ସେଇଟା ଜାଣିପାରିବ ଯେ ତାକୁ କେ ଏତେ ଲାଗୁଛି ତା ଭାଇ ନଥାଇକି ଆଉ ଯହାର ଭଉଣୀ ଯାହା ଭଉଣୀ ନାଇ ତମେ ଭାବୁଥିବ ତା ଭଉଣୀ ତ ନାଇଁ ସିଏ ଭଲ ଆରାମସେ ଥିବ ଆଉ। ତାକୁ ଯେତେବେଳେ ପଚାରିବ ତୋ ଭଉଣୀ ନାହିଁ ତତେ କେ ସେ କହୁଥିବ ରାକ୍ଷୀ ପୁର୍ଣିମା ଦିନ ଯେତେବେଳେ ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ ନଥିବ ପାଖରେ। ସେତେବେଳେ ସେ ଦୁଃଖ ଟା ତୁ ଜାଣିଥିବୁ। ମାନେ ତୁ ବି ଜାଣିନଥିବୁ ମ ତେ କେମତି ଲାଗୁଥିବ ସେ ଦୁଃଖ ଟା।
ଆଜ୍ଞା। ହେଟା ଠିକ୍ କଥା ଆଜ୍ଞା କହିଲେ। ଆପଣ ଯେଉଟା କହିଛନ୍ତି ସେଇଟା ଠିକ୍ କଥା କହୁଛନ୍ତି। ଭାଇ ଭଉଣୀଙ୍କ ସମ୍ପର୍କ ପବିତ୍ର ସମ୍ପର୍କ ଭଳିଆ ମାନେ ଆଉ ଦୁନିଆରେ କୌଣସି ସମ୍ପର୍କ ନାହିଁ। ବୁଝିପାରୁଛନ୍ତି, ଭାଇ ଭଉଣୀ ମାନେ ଥିଲେ ଗୋଟେ ଭାଇ ପାଇଁ ଗୋଟେ ଭଉଣୀ କେତେ ଜରୁରୀ ଗୋଟେ ଝ ଭଉଣୀ ପାଇଁ ଭାଇ ଗୋଟେ କେତେ ଜରୁରୀ। ହେଲା ଯାହାର ନାହିଁ ସେଟା ସେ ଭାବୁଛନ୍ତି।
ହୁଁ। ମାନେ ଗୋଟେ ହଉଛି ବାପା ମା ଗୋଟେ ହଉଛି ଭାଇ ଭଉଣୀଙ୍କ ସମ୍ପର୍କ। ଆଉ ହଁ ସ୍ୱାମୀ ସିଏ ବି କେତେବେଳେ ଦିନେ ମାନେ କେତେବେଳେ କୋଉଠି ସାଥ ବି ଦେଇପାରେନି।
ହଁ, ଏଇଟା ଠିକ୍ କଥା କହିଲେ। ନାଇ ଭାଇ ଭଉଣୀ ତ ସମ୍ପର୍କ ତାଙ୍କର ଅଲଗା। ସ୍ଵାମୀ ସ୍ତ୍ରୀ ସିଏ ବି ସମ୍ପର୍କ ତାଙ୍କର ବି ଅଲଗା। ହେଲେ ଭାଇ ଭଉଣୀ ଛୋ ଛୋଟବେଳୁ ଭାଇ ଭଉଣୀ ବଡ଼, ମାନେ କଥାବାର୍ତ୍ତା ସବୁକୁ ନେଇକି। ବୁଝିପାରୁଛନ୍ତି କି? ଛୋଟବେଳୁ ତାଙ୍କ ସାଙ୍ଗରେ ମାନେ ଆମେ ବଢ଼ିଛେ ବଡ଼ ହେଇଚେ ତାଙ୍କ ଇଏରେ। ଭାଇ ଭଉଣୀ ବଡ଼ ହେଇଚେ ମିଶିକି। ବୁଝିପାରୁଛନ୍ତି? ଏଇଭଳି ଆଉ।